ଯାଶ ଆଜ୍ଞା।
ଜୟଶିଖର ଜୟ ଜଗନ୍ନାଥ ବନ୍ଧୁ
କଣ କରୁଛନ୍ତି?
ହଁ ଏଠି ବିଶ୍ରାମ ନଉଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ଖାଇ କରିବା ପାଇଁ ଆସିଥିଲି।
ଆଚ୍ଛା କଣ ଭୋଜନ କଲେ?
ଆଜି ମୁଁ ଛତୁଆ ପିଇଛି ଆପଣ?
ମୁଁ ଏଇ ବୋଉ ଆମର ଉପମା କରିଥିଲେ ତ ମୋ ପାଇଁ ତାକୁ ଖାଇଛି ଆଉ?
ଓହୋ ଉପମା ତ ମୋର ବେଶ ସଵାଦିଷ୍ଟ ଲାଗେ ମୋତେ।
ଆଚଛା ଆଚ୍ଛା ଆଉ ଆଉ ରଜରେ କଣ ବୁଲିବା ପାଇଁ କଣ ବ୍ୟବସ୍ଥା କରିଛନ୍ତି ନା ନାଇଁ?
ମୁଁ ରଜରେ ତ ଭାବିଛି ଗାଁକୁ ଯିବାର ଭାବିଛି ଯଦି ଗାଁକୁ ଯିବାର ନ ହୁଏ ତେବେ ଘରେ ହିଁ ରହିବି ଆଉ କଣରିବ।
ଆଚ୍ଛା ଆଚ୍ଛା କିଛି ନାହିଁ ଯଦି ନ ଯିବେ ଆମେ ଆମେ ଦି ଜଣ କୁଆଡେ ଯିବା କଣ ଅଛି ମୁଁ ବି ତ ଫ୍ରି ଅଛି ରଜରେ।
ରଜରେ ଗଲେ ହୁଅନ୍ତା କିନ୍ତୁ ଭାବୁଛି ରଜରେ ତ ବହୁତ ଭିଡ କେଉଠେ ଯିବା
କୋଉଠିକି ଯିବା ଆଉ ପୁରୀ ମନ୍ଦିର ଗଲେ ତ ଭିଡ ରହିବ ନିଶ୍ଚୟ ସେଠି
ପୁରୀ ମନ୍ଦିର ତ ଆମେ ଭାବୁଥିଲୁ କି ର ଥତର ସମୟରେ ଗଲେ ହିଁ ଚଳିବ ତେବେ କାହିଁକି ଆଉ ଏବେ ଯିବା।
ଆଚ୍ଛା ଆଚ୍ଛା ତାେଲେ ଠିକ ଅଛି ତାକୁ ଛାଡ଼ିକି ଆଉ କୋଉ ସ୍ଥାନକୁ ଯିବା ଭ୍ରମଣ ପାଇଁ ଆନନ୍ଦବନ ଯିବା କି କୁହନ୍ତୁ?
ହଁ ଆନନ୍ଦ ଆନନ୍ଦ ବାନଗଲେ ଭାଭଲ ହୁଅନ୍ତା।
ତାେଲେ ଠିକ ଅଛି ଆଉ ଆମେ ସେଇଠିକି ଯିବା ଆଉ।
କିନ୍ତୁ ଆନନ୍ଦବନରେ କଣ କଣ ଅଛି ତ ଏବେ ମତେ ଟିକେ ଜଣେଇ ଦିଅନ୍ତୁ କାରଣ ମୁଁ କେବେ ଆଗୁଆ ଯାଇନାହିଁ।
ମୁଁ ବି ତ କେବେ ଯାଇନି ଏଇ ମୋବାଇଲ ରେ ଯାହା ମୁଁ ବେଶୀିକି ସନ୍ଧାନ କରିଛି ବେଶୀିକି ଯାହା ବହୁତ ଭଲ ଜାଗା ବହୁତ ଆମର ବୃକ୍ଷଲତା ପୁରା ଭରପୁର ତା ଭିତରେ ବୁଲିବା ପାଇଁ ବି ବହୁତ ଭଲ ଅଛି ଫଟୋ ଉଠେଇବା ପାଇଁ ବହୁତ ମାନେ ବହୁତ ଭଲ ଜାଗା ସେଇଟା ଆଉ ବହୁତ ବଡ ପାର୍ଟ ଫରେଷ୍ଟ ଆମର ଫରେଷ୍ଟ ପାର୍କ ଯେିତି ଦେଖିଛନ୍ତି ତାଠୁ ବି ବହୁତ ବଡ ପାର୍କ ସେଟା କହିବାକୁ ଗଲେ ମୁଁ ଶୁଣିଛି ଆଉ ବେଶୀ ବାଟ ବି ନାହିଁ ଏଇଠି ଆମର କୋଉଠି କହିଲେ ସୁନ୍ଦର ପଦରେ ବୋଧୁଏ ସେଟା? ମୋର ବେଶୀ ମନେ ପଡୁନି ସେଇଠି ବୋଧେ ଆଉ।
ଶ
ବସ ରେ ଗଲେ ଆମେ ଆ
ସୁନ୍ଦର ପଦରେ ତ ଆନନ୍ଦବନ ବୋଲି ମୁଁ କିଛି ଜାଗା ଦେଖି ନାହିଁ କେବେ ମୁଁ ତ ସବୁବେଳେ ସେଠି ଯିବା ଆସିବା କରିବି।
ତାହେଲେ ବୋଧେ ମୁଁ ଭୁଲ କହୁଛି ବୋଧେ ତା ମତେ ଆଉଥରେ ଦେଖିବାକୁ ପଡିବ ଜାଗାଟି କୋଉଠି ବୋଲି। କିଛି ନାହିଁ ମୁଁ ଆଉ ଥରେ ଦେଖିଦେବି ଆଉ ଆମେ ବସ ରେ ଗଲେ ଆମକୁ ବହୁତ ସୁବିଧା ହବ ଯିବା ଆସିବା କରିବା ପାଇଁ କଣ କହୁଛନ୍ତି? ହ୍ୟାଲୋ ବନ୍ଧୁ। ହ୍ୟାଲୋ
ଅନନ୍ଦ ବନଟି କଳିଙ୍ଗ ବନରେ ସରି କଳିଙ୍ଗ ନଗରରେ ଅଛି।
ଆଚ୍ଛା ବନ୍ଧୁ ତମ କଥା ବୋଧେ କଟୁଛି ନା ତମେ ବ୍ରେକ୍ ନଉଛ?
ଶୁଭୁ ନହି ତମକୁ କି?
ନହିଁ ଶୁଭୁ ନଥିଲା ମୋତେ ଲାଗିଲା ତମର ନେଟୱାର୍କ ଅସୁବିଧା ମଧ୍ୟ ରହୁଛି।
କେଜାଣି
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ବନ୍ଧୁ। ମୋ କଥା ଶୁଣ ଯାଉଛି ବନ୍ଧୁ ହ୍ୟାଲୋ ହ୍ୟାଲୋ ବନ୍ଧୁ ନେଟୱାର୍କ ଅସୁବିଧା ଦେହ ରହୁଛି ବୋଧେ ଆପଣଙ୍କର ହ୍ୟାଲୋ। ହ୍ୟାଲୋ ବନ୍ଧୁ।
ହଁ କୁହନ୍ତୁ? କଲ ଟକୁ କଟ କରନ୍ତୁ ନାହିଁ ଖାଲି ଯାହା ଖାଲି ଯାହା କୁହନ୍ତୁ? କଲ୍ କଡ଼୍ କରନ୍ତୁ ନାହିଁ।
ନା ମୁଁ କଲ କଟ କରୁନାହିଁ।
ହଁ ତାହା କିଛି ଯଦି କିଛି ଯଦି ଅସୁବିଧା ତାହା କପାନୀ ବୁଜୀବ ଆମଥିରେ କଣ ଅଛି।
ହଁ ନିଶ୍ଚୟ ନିଶ୍ଚୟ।
ହଁ ମୁଁ କହୁଥିଲି କି କଳିଙ୍ଗ ନଗରଟି ସରି କଳିଙ୍ଗ ନଗର ହିଁ ଆନନ୍ଦ ବନ ଅଛି।
ହଉ ହଉ ଆରେ ହଁ ହଁ ନିଶ୍ଚୟ ମୋର ଟିକେ ମେ ଭୁଲ କହିଦଉଥିଲି ତାହେଲେ। କଳିଙ୍ଗ ନଗର ହଉ ବେଶୀ ବାଟ ବି ନାହିଁ। ଚବିଶ ନମ୍ବର ବସ ରେ ଗଲେ ଆମେ ସୁରୁଖୁରୁରେ ଯାଇକି ସୁରୁଖୁରୁରେ ଆସିବା।
ହଁ ଚବିଶ ନମ୍ବର ବସ ରେ ହିଁ ଡାଇରେକ୍ଟ ସେଠି ଯାଇହବ। କିନ୍ତୁ ବୟାନବେ ବସ୍ ଆପଣ ଜାଣିଛନ୍ତି ବୟାନବେର ବସରେ ରୁଟ ବଢି ଯାଇଛି।
ଆଚ୍ଛା ନାଇଁ ମୁଁ ସେ ବିଷୟରେ କିଛି ଜାଣିବାକୁ ପାଇ ନାହିଁ।
ହଁ ତାହା ସାଇ ମନ୍ଦିରରୁ ଆଗରୁ ଯାଉଥିଲା ସାଇ ମନ୍ଦିରରୁ ବରମୁଣ୍ଡା କିନ୍ତୁ ଏବେ ସାଇ ମନ୍ଦିରରୁ ବରମୁଣ୍ଡା ଯାଇକି ବରମୁଣ୍ଡାରୁ ଏବେ ଆଇ କେସି ହସ୍ପିଟାଲ ପର୍ଯ୍ୟନ୍ତ ଯାଉଛି।
ଆଛା ଆଛା ଆ ତାହେଲେ ମୁଁ ଜାଣିବାକୁ ଜାଣିିନହିଁ ଟୋଟାଲି।
ହଁ। ଆପଣଙ୍କର ଆଜି ଦି ଦୁଇ ପ୍ରହରେ ଖାଇବା ପିଇବା କଣ ହେସଛି।
ବୋଉ ଆମର କଣ କରୁଛନ୍ତି ସେ ବିଷୟରେ ମୁଁ କିଛି ଜାଣିନାହିଁ। କିନ୍ତୁ ଆଜି ଶୁକ୍ରବାର ଯେହେତୁ ମୋ ମାଆ ମୋ ପାଇଁ ସନ୍ତୋଶି ଉଷା କରନ୍ତି। ତ ସେଇ ଅରୁଆ ଡାଲମା ହିଁ ହବ ପିଆଜ ରସୁଣ ଆମେ ଆଜି ଶୁକ୍ରବାର ଖାଉନାହୁଁ।
ଓହୋ ତାର ତ ମଧ୍ୟ ମୁଁ ମଧ୍ୟ ଖାଏ ନାହିଁ ଶୁକ୍ରବାରରେ ପିଆଜ ରସୁଣ କିନ୍ତୁ ଘର ଲୋକ ଖାଆନ୍ତି।
ଆଚ୍ଛା।
ଆପଣ ମଧ୍ୟ ସନ୍ତୋଷୀ ମାଙ୍କୁ ପୂଜା ବ୍ରତ କେବେ ରଖିଛନ୍ତି ଆମର ମଧ୍ୟ ରଖିଥିଲେ ଘରେ।
ଆଚ୍ଛା ଆଚ୍ଛା।
ଆପଣଙ୍କର କଣ ହେଲା ପଢିବା ପଢାପଢି କଥା?
ପଢ଼ାପଢ଼ି ପଢ଼ାପଢ଼ି ତ ଚାଲିଛି ସେଇ ସରକାରୀ ଚାକିରୀ କରିବାରେ ମୁଁ ବ୍ୟସ୍ତ ଅଛି ଠାକୁରଙ୍କୁ ଡଗଉଛି।
ଆଜି କାଲି ତ ସବୁ ସେଇ ସରକାରୀ ଚାକିରି ପାଇଁ ହିଁ ଲାଗିଛନ୍ତି।
ସେଇ ଯୋଗୁଁ ହିଁ ଚାକିରି ମିଳିବା ବହୁତ କଷ୍ଟକର ହେଇଗଲାଣି କଣ ହବ ଦେଖାଯାଉ ଯାହା ଜଗା କୃପା ରେ ହବ।
ଆପଣ ନିଜ କର୍ମ କରନ୍ତୁ ପଢିଚାଲନ୍ତୁ ଦେଖାଯାଉ କଣ ହଉଛି।
ସେଇ କର୍ମ ମୁଁ କରିଚାଲୁଛି ଫଳ ଯାହା ଦେବ ଆଉ। ଆପଣଙ୍କର କଣ ପଢାପଢି କେମିତି କଣ ଚାଲିଛି? ନା ଆପଣ କିଛି ଚାକିରି କରୁଛନ୍ତି ବୋଧେ।
ନା ନା ଚାକିରୀ କୋଉଠି ମୁଁ କରୁଛି ମୁଁ ତ ଚାକିରି କୋଉଠୁ ମୁଁ ତ ଖାଲି ଘରେ ବସିବା କଥା ଏବେ ଯାହା ପଢ଼ାପଢ଼ି କରିବି।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଦ୍ଵିପହର ରେ କଣ ଘରେ ଖାଇବା ପିଇବା?
ଦ୍ଵିପହର ଆଜି ଆମର ହଉଛି ଭାତ କୁ କିମ୍ବା ପଖାଳ ହଉଛି ତା ସହିତ କିଛି ଭ ଭଜା ହଉଛି।
ଆଚ୍ଛା।
ମୁଁ ତ ରୋଷଶାଳା କୁ ଆଉ ପ୍ରବେଶ କରିନି। ରୋଷଶାଳା କୁ ପ୍ରବେଶ କରିଥିଲେ ହୁଏତ ମୁଁ କିଛି ଜାଣିଥାନ୍ତି କଣ ହଉଛି କଣ ନାହିଁ?
ନିଶ୍ଚୟ ନିଶ୍ଚୟ। ହଉ ତାହେଲେ ଆନନ୍ଦବନ କୋଉ ଦିନ ଯିବା ଭାବୁ କହୁଛନ୍ତି ସଂକ୍ରାନ୍ତି ଦିନ ଯିବା ୟା ତା ପୂର୍ବ ଦିନ ଯିବା?
ସଂକ୍ରାନ୍ତି ଦିନ ମୁଁ ଭାବୁଛି ଆପଣଙ୍କୁ କହିବି ନିଶ୍ଚୟ। ଦେଖାଯାଉ ମୋ କରି ନାହିଁ ଯଦି ମୋର ଗାଁକୁ ବି ଯିବାର ହୁଏ ତେବେ ମୁଁ ଗାଁକୁ ବି ଯାଇପାରେ। ଗାଁକୁ ଯିବା ଉପରେ ସବୁ ନିର୍ଭର କରୁଛି।
ଠିକ୍ ଅଛି ଆପଣ ଠିକରେ ନିଷ୍ପତ୍ତି ନେଇକି ମୋତେ ଜଣେଇବେ ମୁଁ ତ ଫ୍ରି ଅଛି ଯେତେବେଳେ କହିବେ ସେତେବେଳେ ଯିବା।
ଏବଂ ଆମର ୟୁଟ୍ୟୁବ ଚ୍ୟାନେଲ କଥା କଣ ହେଲା ଭିଡିଓ ଫିଡିଓ କଣ କରିବା କଥା।
ୟୁଟ୍ୟୁବ ଚ୍ୟାନେଲ ହଁ ଭିଡ଼ିଓ ତ ଏବେ ଚାଲିଛି ସୁଟିଂ ତିନି ଚାରିଟା ଭିଡ଼ିଓ ହୋଇଛି ଆହୁରି ବି ଦଶଟା ଖଣ୍ଡେ ଭିଡ଼ିଓ ହେଲା ଭାବିଛୁ ଅପଲୋଡ଼୍ କରିବୁ ବୋଲି।
ରଜ ର ଯଦି ଏହା ଶୁଭାରମ୍ଭ କରନ୍ତ ତାହେଲେ ଭଲ ହୁଅନ୍ତା।
ହଁ କିଛି ନାହିଁ ଭଲ ଦିନରେ ଶୁଭାରମ୍ଭ କଲେ ଆଗକୁ ବି ଭଲ ହବ ବୋଲି ଆଶା ଅଛି କିଛି ନାହିଁ କରିଦବା
ତେବେ ମୁଁ ତ ଭାବିଛି ଆଜି ସେ ଭିତରେ ସବୁ ଆଜି କିଛି ଚ୍ୟାନେଲ ସବୁ କିଛି କରିଦେବି ପ୍ରିପାରେସନ।
ନିଶ୍ଚୟ ନିଶ୍ଚୟ
ଖାଲି ଟିକେ ମନ୍ଦିର ଯାଇ ଜଗା ଦର୍ଶନ କରିଦେଇ ଏଇ ସବୁ ବିଷୟରେ ଟିକେ ତାଙ୍କୁ କହିଦେଇକି ଆସିଲେ ଭଲ ହୁଅନ୍ତା।
ହଁ ସିଏ ଶୁଣିଦେଲେ ଆମର ସବୁ କର୍ମ ଆଗକୁ ଭଲରେ ସୁରୁଖୁରୁରେ ହବ ବୋଲି ଆଶା ଅଛି।
ହୁଁ ବାସ୍ ବାସ୍। ଭାବୁଥିଲେ କେବେ ଆନନ୍ତ ବାସ ଅନନ୍ତ ବାସୁଦେବ ଯାଇ ଟିକେ ଅବଢା ଖାଇଦେଇକି ଆସିଲେ ଭଲ ହୁଅନ୍ତା।
ନିଶ୍ଚୟ ନିଶ୍ଚୟ କୁ ଯେବେ କହିବେ ସେବେ ଯିବା କଣ ଅଛି।
କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କେବେ ସେ ଅଧିକ ଟଙ୍କିଆ ପ୍ରସାଦ କେବେ ଖାଇନାହିଁ ତ ମତେ ସେଇଟା ହିଁ ଇଚ୍ଛା ଆଜି ହେଲେ ଅର୍ଥ ମଧ୍ୟ ନାହିଁ।
ହଁ ସେଟା ବି ବେଶ ଠିକ କଥା।
ଆପଣ କେବେ ଅନନ୍ତ ବାସୁଦେବ ଯାଇଛନ୍ତି ଖାଇବା ପାଇଁ।
ନା ମୁଁ ବି କେବେ ଯାଇ ନାହିଁ।
ମୁଁ ତ ଅନେକ ଥର ମୁଁ ତ ଅନେକ ଥର ଯାଇଛି ତଥା ଖାଇବାକୁ ମୁଁ ମନ କରିନି।
ଆଚଛା ଆଚଛା।
ଭାବୁଛି ଟିକେ ଲିଙ୍ଗରାଜଙ୍କ ଦର୍ଶନ କରି ଦିନେ ଅନନ୍ତ ଅନନ୍ତ ବାସୁଦେବ ର ଖାଇଦି ଆସିଲେ ଭଲ ଲାଗନ୍ତା।
ହଁ ତାହା ତ ବେଶ ବଢିଆ କଥା।
ଟିକେ ଖାଇସାରିକି ବିନ୍ଦୁ ସାଗର ମଧ୍ୟରେ ବସି ଟିକେ ହାଲୁକା ହେଇଗଲେ ମନକୁ ପୁରା ଶାନ୍ତି ଆଉ ତୃପ୍ତି ଦି ତା ଯାକ ମିଳିଯିବ। ନା କଣ କହୁଛନ୍ତି?
ହଁ ନିଶ୍ଚୟ ନିଶ୍ଚୟ ଶାନ୍ତି ଖୋଜିବାରେ ତ ଜୀବନ ପଳଉଛି ଶାନ୍ତି ମତେ ଆଜି ଯାଇ ମିଳିଲାନି।
ଶାନ୍ତି କୋଉଠୁ ଶାନ୍ତିକୁ ତ ଖୋଜିବାକୁ ପଡିବ। ଯଦି ଶାନ୍ତି ସୁଶାନ୍ତ ସତ ପଳେଇଥିବ ତେବେ ଆମେ ଆଉ କଣ କରିପାରିବା।
ଓ ସେଇୟା ଠିକ କଥା ଶାନ୍ତ ସହିତ ଯଦି ପଳେଇଥିବ ତାହେଲେ କଣ କରିହବ।
ଏେବେ ଠିକ ଅଛି ଯଦି ଆମେ ଆନନ୍ଦ ଆନନ୍ଦ ବାସ ଦେବା ଆଉ ଆନନ୍ଦବନ ଯିବା ମୁଁ ଆପଣଙ୍କୁ ଜଣେଇବି ନିଶ୍ଚୟ ରଜ ପୂର୍ବରୁ ଠିକ ଅଛି।
ଠିକ ଅଛି ଠିକ ଅଛି ମୁଁ ପ୍ରିୟ ଅଛି ଯେତେବେଳେ ଚାହିଁଲେ ଆପଣଙ୍କୁ ଫୋନ କରିକି ମତେ ଡକେଇବେ ମୁଁଯିବି।
ଆଚ୍ଛା ହଉ ତେବେ ମୁଁ ଆପଣଙ୍କୁ କହିବି ଠିକ ଅଛି ଜୟ ଜଗନ୍ନାଥ।
ଠିକ ଅଛି ବନ୍ଧୁ ରହିଲି।